ହ୍ୟାଲୋ କଣ କରୁଛନ୍ତି?
ଏଇ ବସିବି ଦେଖୁଛି ଆଉ। ହଁ।
ମାଉସୀ ଫୋନ୍ କରି ନାହାନ୍ତି।
ହଁ ମାଉସୀ ଫୋନ କରି ଥିଲା ମ। କାଲି ହଁ କରିଥିଲା କାଲି। କର୍ଥିଲି ଆର ସୁୁଆଁ ଦେଖେଇ ଥିଲ। କହିଲା କାହିଁକି ଫୋନ କରିନୁ? ମୁଁ କ ଇଲି ଧିଅ ମୁଣ୍ଡ ଭଲ ନାହିଁ କି କଣ? ମୁଁ କଇଲି ନାଇଁ ମୁଁ କର୍ଥି ଲି। ତୋର ତିନିଥର ନଗେଇଲି, ତୋର ସୁ ସୁଇଜ୍ ଅପ୍ ଦେଖେ। ଆଉ ଏଇଆ ସବ୍-ବୁ କୋଉ କହିଲା ଆଉ। କଇଲା ନାଇଁ କାଇଁ ସବୁ ତୁ କାଇଁ ଫୋନ୍ କରୁନୁ। ମୁଁ କଇଲି ଟିକେ ଧିଅ ମୁଣ୍ଡ ହଲେ କରିନି।
ଓହୋ ସେଇ ଉରାଳି, ଉରାଳି ମାଉସୀ ଘର ଆଡେ ଗଲାବେଳେକୁ ଜଗନ୍ନାଥ ମନ୍ଦିରଟା। ନା, ତା ଆଗକୁ ଟିକେ।
ନାଇଁ ନାଇଁ ତା ଘର ପଛକୁ ନା। ତା ଘର ପ ପଛୁକୁ ଜଗନ୍ନାଥ ମନ୍ଦିର।
ମାଉସୀ ଘର ଅ ସେଇ ଯୋଉ ଉରାଳି ଆଡକୁ ଯିବାକୁ ବାଁ ପଟେ।
ହଁ ମା-ମା ବାଁ ପଟେ ବା ମାଉସୀ ଘର ବି। ତା ଆଗକୁ ଗଲେ ଭାରି ଉତ୍ଥାନ ଗଡା ପଇଲେ ଘ ହଁ ଜଗନ୍ନାଥ ମନ୍ଦିର ଟିକେ ଆଗକୁ ତା, ଘର ଆଉ ମାଉସୀ ଘର ଆଉ।
ଆଉ ରୋଡ୍ କରେରେ ଗୋଟେ ମନ୍ଦିର ଦେଖା ଯାଉଛି, ବଡ ମନ୍ଦିର ଟା। ଏ ବାଲିକୁଦା ଯୋଉ ଟ୍ରାଫିକ୍ ଯୋଉ ମାମୁଁ ଘରୁକୁ ଯିିବାକୁୁ ଯୋଉ ସେପଟେ ରାସ୍ତା।
ସେ ପଟେ ସେ ଯୋଉ ବଡ ମନ୍ଦିରଟା ସେଇଟା ବା ହଉଚି ତାରିଣୀ ମନ୍ଦିର ଡାହାଣ ପଟେ।
ଡାହାଣ ପଟେ ନୁହଁ, ବାଁ ପଟେ, ସ୍କୁଲ ପଟେ ନୁହଁ।
ଆଉ।
ସ୍କୁଲ୍ ପଟେ ତ ତାରିଣୀ ମନ୍ଦିର ମୁଁ ଦ-ଯ ଦେଖିଛି ହେଲେ, ବାଁ ପଟେ ଗୋଟେ ମନ୍ଦିର ମତେ ଲାଗୁଛି ସେଟା ଜଗନ୍ନାଥ ମନ୍ଦିର ବୋଧେ। ଏଇ ଜଗନ୍ନାଥ ମନ୍ଦିର ନୂଆ ହେଇଥିଲା।
ସେ ସେ ନାଇଁ। ସିଏ ତ ଅ ଯୋଉ ଯଦି ଯିବୁ କୋଉ ପଟେ କହିଲୁ। ଅଁ ଉରାଳି ଗଡାରେ ଗଡି କି ଗଲେ ଆମ ଘରକୁ ଏପଟକୁ ଯିବୁ। ସେ ପଟେ ଆମ ଘରକୁ ଗଲାବେଳକୁ ଡାହାଣ ପଟକୁ ଯିବୁ। ବାଁ ପଟ ଗଡାରେ ଗଡିଲା ବେଳକୁ ହଁ ଜଗନ୍ନାଥ ମନ୍ଦିର ପଡିବ ଯାଇ ଆଗରେ। ଆଉ ଯଦି
ନାଁ ତା ଠୁ ଟିକେ ଆଗକୁ ଗଲେ ଏଇ ଯୋଉ ସେଇ ଯୋଉ ସାନ ଭାଇଙ୍କର ବାହାଘର ହେଇ ନ ଥିଲା ଅ ମାଉସୀଙ୍କ ସାନ ପୁଅ। କୋଉ ମାଉସୀଙ୍କର ଆମେ ଯୋଉ ଯାଇଥିଲେ ଯୋଉ ମଣ୍ଡପକୁ। ସେଇପଟେ ଗଲେ ହଁ। କି ସେଇପଟେ ଗଲେ ସେଇ ସେଇଠି ଯୋଉ ଆମେ ଯୋଉ ଗଳି ବାଟେ ଗଲେ, ସେଇଠି କିନା ଗୋଟେ ମନ୍ଦିର ହେଇଚି ପ-ପୁରା ବଢିଆ ସୁନ୍ଦର ମନ୍ଦିରଟା ସେଇଟା।
ମୁଁ ଜାଣିନେଇଁ ତା ହେଲେ କହିପାରିବି ନେଇଁ। ଏପଟେ ଗଲେ କୋଉ କହିଲୁ ଯୋଉ ଆମର। ବ୍ରିଜ୍ ଲାଷ୍ଟରେ ଡାହାଣ ପଟକୁ ଗଲେ ଆମ ଘରକୁ। ବାଁ ପଟୁ ଗଲେ ପ୍ରତିକ୍ ମାଉସୀ ଘର ଗଲେ ଆଗକୁ ଯାଇକିନା ଜଗନ୍ନାଥ ମନ୍ଦିର ବି ବଡ ମନ୍ଦିରଟା। ହେଇଛି। ଭଲ ମଣ୍ଡପ।
ମୁଁ ଭାବିଲି ସେ ଏଇଟା ବୋଧେ ଜଗନ୍ନାଥ ମନ୍ଦିର ଯୋଉ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଇଥିଲା ମୁ କୋହୁଛି ବୋଧେ ସେଇ ଟିକେ ଜଗନ୍ନାଥ ମନ୍ଦିର
ନାଇଁ ନାଇଁ ନାଇଁ ସିଏ ହଉଛି ଏଠି ଆମର ଉାରାଳିରେ ନା ଜଗନ୍ନାଥ ମନ୍ଦିର ହେଇଛି ଆଉ। ଆଉ ସେ ଆଗକୁ କଣ ବାଲଗୁଜା ପାଖରେ ହେଇଥିବ। କହିବିତ କେ କେତେ କଣ ହେଇଗଲାଣି ସେପଟେ। ଏପଟକୁ ଗଲା ବେଳକୁ ଆମର ସଙ୍ଗାତ ଘର ପଟକୁ ଗଲା ବେଳକୁ ସେପଟେ ଗୋଟେ ଜଗନ୍ନାଥ ଜଗନ୍ନାଥ ମନ୍ଦିର ହେଇଛି ହେଲା। ସେପଟେ ଡାହାଣ ପଟକୁ ଗଲେ ହେଲା ଯୋଉ ଆମେ ଯାଇଥିଲୁ ଅଶୋକ ଦାଦା ଘରକୁ
ହଁ ହଁ ହଁ।
ହ ହଁ ସେଇପଟୁ ଗଲେ ସେପଟେ ଗୋଟେ ଜଗନ୍ନାଥ ମନ୍ଦିର ହେଇଛି ହେଲା।
ଓହୋ।
ସେଇଠି ହେଇଥିଲା ଅ
ସେ ରୋଡ ଉପରେ ଗୋଟେ ମନ୍ଦିର ଟା ଦେଖିଲି, ମୁଁ କହିଲି ବୋଧେ ଏଇ ମନ୍ଦିର
ଆଗେ ରୋଡ କା କେତେ କଣ କାମ ହେଲାଣି। ଉ ହେଇଥିବ କୋଉଠି ଆଉ କୋଉଠି ହେଇଥିବ ଯି ଜଗନ୍ନାଥ ମନ୍ଦିର ହେଇଥିବ। ହେଲା।
ଓହୋ ଆପଣଙ୍କ ବେଳେ ଏଇ ଯୋଉ ଗୋଜ ବାୟାଣୀ ଠାକୁର ବାହାରିଥିଲେ।
ଆମର ସେଠି ନାହିଁ ତ
ନାଇଁ ନାଇଁ ଗଜ ବାୟାଣୀ ଯୋଉ ସିଆଡେ ଯୋ କୋଉଠି ଗୋଟେ ମୁଁ
ହଁ ଇଏ ଯୋଉ ଏ ପଟେ ଆମର ଗୁଜ ବାୟାଣୀ ବାହାରିଥିଲା ନା ଆମର କଣ କେନ୍ଦ୍ରାପଡ଼ା ପଟେ।
ହଁ ସେଇ ସେଇପଟେ ବୋଧେ ସେଇ ଠାକୁରଙ୍କ ସେପଟେ ଯାହା ମାନେ ସେ ଯାଇଛନ୍ତି ସେପଟକୁ
ନା ନା ମୁଁ ଯାଇନି ମୁଁ ଯାଇଥିଲି ଏଠି ନା ଆମର ଜୀଉ ମନ୍ଦିର। ତାଢ ଘରକୁ ଯୋଉ ଯାଇଥିଲୁ, ଆମେ ବଲଦୀପ ଜୀଉ ମନ୍ଦିର ଯାଇଥିଲୁ ବୁଲିବାକୁ। ସେ ସେ ଯୋଉ ତା ବଡ଼ ଭଉଣୀ ଘର ଅଳ୍ପ ବାଟ ଆଉ ଯାଇଥିଲୁ ତା ବଡ଼ ଭଉଣୀ ଘର ହେଇ ଜଗନ୍ନାଥ ବଳ ଯୋଉ ମନ୍ଦିର ହେଇକିନା ଆମେ ଯାଇଥିଲୁ ସେଠି ବି ଜଗନ୍ନାଥ ବଳଭଦ୍ର ଭଲ ବି ସେଠି ବି ବଢ଼ିଆ ହେଇଛି ପୁରୀ ଭଳିଆ ଜାଗାଟା ବଢ଼ିଆ ଜାଗାଟା ହେଇଛି। ସେଠି ବି ତାଙ୍କର ସେଇ ଯୋଉ ହଁ ବଡ଼ ମନ୍ଦିର ଟା ପ୍ରସାଦ ସବୁ ହଉଛି। ଏଠେ ତାଙ୍କର ଯୋଉ କି ଭୋଗ କହିଲୁ କଣ ତାକୁ କହୁଛନ୍ତି ମନେ ପଡୁନହି ମୁ କଣ ପୋଟଳ
ପୋଟଳୀ ପୋଟଳୀ।
ତଳେ ପିଠା କଣ?
ଭୋଗ ସେଟା ଠାକୁରଙ୍କର ମେନ୍ ଭୋଗ ପୋଟଳି ପିଠା ସେ ପିଠାରେ ପିଠାରେ ସେଇଟା ଦିଅନ୍ତି ଆଉ।
ହଁ ହଁ ପୋଟଳି ଭୋଗ।
ପୋଟଳି ପିଠା
ହଁ ପୋଟଳି ପି
ଭଲ ଲାଗେ ସେଇଟା ସି ଯା ମାନେ ଛଣା ହେଇନଥିବ ଘିଅରେ ପୁରା ହେଇ ହେଇଥିବ ଆଉ।
ହଁ। ସେ ସେ ଅଶୋକ ଭାଇ କହିଲା କହିଲା ଏଠି ଖାଇଦେଇକିନା ଯିବା ଆମ କହିଲି ନାଇଁ। ନା ଆମେ ଦେଇ ରୋଷେଇ କରିଥିବ ଆମ ଖାଇ ବୁଲି ବାଲିକିନା ବ ବଡ ମନ୍ଦିର ଟା ବୁଲିବାକୁ ବି ଭଲ ହେଇଚି। ବା ବାଲେଶ୍ୱର ରେ ଯଉଟା ହଁ ବାଲେଶ୍ଵରରେ ଯୋଉଟା ଜଗନ୍ନାଥ ମନ୍ଦିର ଯୋଉ ଆମେ ଯାଇଥିଲୁ କି ଜଗନ୍ନାଥ ମନ୍ଦିର ମ ସେଇଟା ଅ କଣ ମ? ମନ ପଡ଼ୁନେ ନୂଆ ଜଗନ୍ନାଥ ମନ୍ଦିର, ହଁ ହିମାମି ଜଗନ୍ନାଥ ମନ୍ଦିର। ସେଠିକି ଯାଇଥିଲୁ ବାଲେଶ୍ଵର ଯାଇଥିଲୁ ଯୋଉ ବାହାଘରିଆ ସେଠି ଜଗନ୍ନାଥ ମନ୍ଦିର ଆଉ ଇଏ କଣ ମ ହଁ କିଚରା ଗୋପୀନାଥ ଆଉ ସେ
ହଁ।
ସେଠି ଗୋଟେ ଅଛି ବି ଅଶକ ଶ୍ୱଶୁରର କଥିରେ କଣ ତାଙ୍କର ବି ସେଠି ଗୋଟା ଅଯୋଧ୍ୟା ଅଛି ହେଲା। ବାଲେଶ ଆମେ ଜାଣିନୁ ଗାଁ ନା ଅଯୋଗ୍ୟା। ସେଠି ଯାଇଥିଲି ସେଇ ଇମାମି ଜଗନ୍ନାଥ ମନ୍ଦିର ସେଠି ବି ବଢିଆ ମାନେ ଯେମତି ପାର୍କ ରକମ ଫୁ- ଫୁଲ ଫୁଲ ଗଛ ନାଗିଚି ତମେ ବି ଭଲ ବି ଫଟୋ ଫଟ ଉଠେଇ ପାରିବ ବଢିଆ ସେଠି ହେଇଚି।
ଠାକୁର ଫାକୁର ଯେମିତି ଆମର ଜ-ପୁରୀରେ ଯେମିତି ସେମିତି ନା?
ନା ପୁରୀରେ ଯେମିତି ସେମିତି ଯେ ମାନେ ପୁରୀରେ କଣ ପାର୍କ ଭଳିଆ ନାହିଁ ସେଠି ପାର୍କ ଭଳିଆ ଅଛି। ଫୁଲ ଫୁଲ ଗଛ ନାଗିଚି ସବୁ ବଡ ଏରିଆ ଟା। ଫୁଲ ଗଛ କତିରେ ସବୁ ମାନେ ଟାଚୁ ଅଛି ଲାଇଟ୍ ଫାଇଟ୍ ଲାଗିଚି। ଭଲ ସବୁ ସେଠି ଆମେ ସେଠି ବୁଲିକି ଆଇଲୁ। ହଁ ଆଉ ଏପଟୁରୁ ଜାଇଚନି ଯଉ ହଁ।
ମୁଁ ଭାବିଲି ରାମ୍ ମନ୍ଦିର ଯେମିତି ହେଇଛି ଉପରେ ନୟାଗଡ ରେ ସେମିତି ଆଉ।
ହଁ ରାମ ମନ୍ଦିର ଯେଉ ଆମେ ଯାଇଥିଲୁ ମୁଁ ଚୁମା ସାଙ୍ଗେ ଯଉ ଯାଇଥିଲି ସେଠି ଗୋଟା ଅଛି ଆମେ ରାମ ମନ୍ଦିର ଯିବା ପୂର୍ବରୁ ଗୋଟେ ଯାଇଥିଲୁ ଗୋଟେ ହନୁମାନ ଚଲ ମାନେ ଗୋଟେ ପାହାଡ ଉପରେ। ହନୁମାନ ଅଛି ସବୁ ଠାକୁର ଅଛନ୍ତି। ଯୋଉ ଠାକୁର ମାନେ କହିବୁ ମାନେ ଏ କୁଷ୍ଣଙ୍କର ନୀଳାଠୁ ଲଗେଇକି ନା ସବୁ ତ ସେଠି ଅଛି ଆଉ। ଅ ହନୁମାନ ଠାକୁର ଅଛି କୃଷ୍ଣ ଅଛନ୍ତି ସବୁ ଠାକୁର ଅଛନ୍ତି ସେଠି ଆଉ। ପାହାଡ ଉପରେ ବଢିଆ ରାସ୍ତା ବି ହେଇଯାଇଚି।
ହଁ ମୋର ମନେ ପଡୁନି ଯେ ନାଁ ଟା ମଁ।
ମା ମୋର ବି ମନେ ପଡୁନି ହେଲା ଆମେ ସେଠୁ ଏଠୁ ଯାଇଥିଲୁ କୋଉଠୁ କହିଲୁ? ଦେଖିକି ନା ଏଇ ଯୋଉ ମନ୍ଦିର ଟା ମନେ ପଡୁନି ସେଠୁ ହେଇକିନା ଆମେ ଯାଇଥିଲୁ ସେ ମନ୍ଦିର ସେ ମନ୍ଦିର ହେଇକି ନା ଗଲୁ ରାମ୍ ମନ୍ଦିର। ରାମ୍ ମନ୍ଦିର ତ ଗଲୁ ବୋପା ଉଠାଣି ଆଇଲା ବେଳକୁ ସେଠି ଗାଡି ଯଉ ଚିପା ଚିପି ସେଇଠୁ ଆମେ ସେଇଠୁ ଚାଲିକିନା ପଳେଇ ଆାଇଲୁ। ତିନି ଚାରି ଜଣ ତାଳୁକୁ ଏକାଥରେ କେ ଆଇଲା ବେଳକୁ ଏତେ କଷ୍ଟ ଲାଗୁନି ଗଲେ ଉଠିଲା ବେଳକୁ କଷ୍ଟ ନାଗୁଛି। ହୁଁ ସେଠି ବି ଭଲ ଦେଖିବାକୁ ନୟାଗଡ଼ ଯାଇଥିଲି। ହଁ। ହଁ। ଆଉ ଦେଇ ଫୋନ କରିଥିଲା କଣ? ହ୍ୟାଲୋ। କଟିଗଲା। କଟିିଗଲା। କାଇଁ ଶୁଗୁ ନାଇଁ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। କାଇହିଁକି କିଛି ଶୁଗୁ ନାହିଁ। ମମତା ଏ ମମତା ଶୁଗୁନାଇ